ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ କିଏ କହୁଛ? କଣ କରୁଥିଲ?
ଏଇଠି ଟିଭି ଦେଖୁଥିଲି। ଆପଣ କଣ କରିଛନ୍ତି?
ହଁ ଏ ଗରମରେ ଲାଗୁଛି ତ ଛାତ ଉପରେ ବୁଲୁବୁଲୁ ହଉଛୁ ଆଉ। ଆଉ ଖାଇଛ କଣ ଆଜି?
ଯୁ ଖରା ବେଳେ ଭାତ, ଡାଲମା, ପୋଟଳ ଭଜା-
ହୁଁ।
ଆଉ ସନ୍ଧ୍ୟା ବେଳେ ଚା ଫା ପିଇଲେ?
ହଁ ଚା ପିଆ ସରିଲାଣି। ଆମର ବି ସେଇ ଭାତ ଡାଲମା। ପୋଟଳ ତରକାରୀ ଭଜା। ସାଲାଡ ପାମ୍ପଡ ଏହା ହେଇଥିଲା। ଆଉ ତମେ କଣ କର?
ମୁଁ ପାଠ ପଢୁଛିି ଏବେ ପ୍ଲସଟୁ ସରିଲା ମୋର।
ତ ଆଉ କଣ କରିବ ଭାବିଛ?
ଓୟୁଏଟି ପଢୁଛି ଫର୍ମ ଏକଜାମ ଦେବି। ଯାହା ହବ ଆଉ।
ଆଉ କୋଉଠି କଲେଜରେ କଣ ଫର୍ମ ଫର୍ମ ପକେଇଛ?
ହଁ ପ୍ଲସ ଥ୍ରୀ ପାଇଁ ପକେଇଛି ସେ ସିଲେକ୍ସନ ଆସିନି କିଛି।
ଆଉ ପାଗ ଆଜି କେମିତୀଆ ହେଇଥିଲା?
ବର୍ଷା ତ ହଉଛି ଆପଣଙ୍କ ସିଆଡେ କେମିତି?
ହଁ ଆମର ବି ଆଜି ଖରା ବେଳେ ବର୍ଷା ହେଇଥିଲା। ଗରମ ଯୋର ହଉଛି।
ସକାଳୁ ଖରା ହଉଚି ଗରମ ହଉଚି ବର୍ଷା ହେଇକି ବି ଗୁଳୁ ଗୁଳି।
ହଁ ସକାଳେ କଣ ଖାଇଥିଲ?
ସକାଳେ ଆଜି ରୁଟି ସୋୟାବିନ୍।
ଓହୋ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାବା ମାମା ପିଇସି ଭାଇ
ଉୁଁ ହୁଁ ଆଉ ଭାଇ କଣ କରନ୍ତି?
ଭାଇ ପଢୁଚି ଏବେ। ଇଣ୍ଟର୍ନଶିପ୍ ଅଛି ତ
ଉୁଁ ହୁଁ। ନା ମୁଁ ଆଉ କିଛି କରେନି ଘରେ ଆଉ।
ଘରେ କିଏ କିଏ ସବୁ ଅଛନ୍ତି ଆପଣଙ୍କର?
ହଁ ଘରେ ଅଛନ୍ତି ମୋ ସ୍ଵାମୀ ଆଉ ଦୁଇ ଝିଅ ଶାଶୁ ଶ୍ୱଶୁର ଆଉ। ଦି ଝିଅ ବଡ ଝିଅ ସେଇ ପ୍ଲସ ଟୁ ଏକ୍ଜାମ ଦେଇଚି। ସାନ ଝିଅ ଫୋର କ୍ଲାସ ଆଉ ରାତିରେ କଣ ଖାଇବା ପିଇବା ହବ?
ରାତିରେ ଯାହା କରିବେ ଘରେ ଆଉ।
ଉୁଁ ମାମା ମାମା କଣ କରନ୍ତି?
ମାମା ବି ସେଇ ଘରେ ରୋଷେଇ କରି ଖାଇବାକୁ ଦଉଛନ୍ତି ଆମକୁ।
ଓହୋ ଆଉ ରଜ ମତ୍ସବ କେମିତି ହେଲା ତମ ଆଡେ?
ଆମ ଏଡେ ହେଇଥିଲା ଏବ ବର୍ଷ ମହୋତ୍ସବ ପ୍ରଥମ ଥର ପାଇଁ।
ହୁଁ ହଁ ସବୁଆଡେ ସରକାର ତରଫରୁ ହେଇ ରଜ ମହୋତ୍ସବ ତମ ଆଡେ କେମିତି ପାଳନ କଲ?
ଆମ ଆଡେ ସେଇତି ଚାରି ଦିନ ହେଲା। ତାପରେ ସବୁ ପ୍ରତିଯୋଗିତା କରରୋଇଲେ ଲାଷ୍ଟ ଦିନ ନେଇକି ଦେଲେ ସବୁ ପ୍ରାଇଜ୍ ସମସ୍ତଙ୍କୁ।
ଆଉ ତମେ କୋଉଥିରେ ଭାଗ ନେଇଥିଲ?
ନାଇଁ।
ଉଁ ହୁଁ। ଆଉ ଆଉ କଣ ଆଗକୁ କରିବ ବୋଲି ଭାବୁଚ?
ଆଗକୁ ସେଇ ପଢା
ନା ହୁଁ ଆ ଆଉ ବୁଲାବୁଲି ବୁଲାବୁଲି କରି କୁଆଡେ ଯାଇଥିଲ।
ବୁଲାବୁଲି ଟି ଆମେ ଯାଇଥିଲୁ ଏଇ ଛୁଟି ଏଇ ପରୀକ୍ଷା ସରିଲା ପରେ ପୁରୀ ଯାଇଥିଲୁ ତାପରେ ଏବେ ଅଛୁ ଘରେ ଯିବୁ ଆଉ।
ଠାକୁର ଦର୍ଶନ ବ ସେ ହେଲା?
ଆଜ୍ଞା ସେତ ଯେତେବେଳେ ଠାକୁର ଚାପ ଖେଳୁଥିଲେ ସେତେବେଳେ ସବୁ ଯାଇକି ପଞ୍ଚତୀର୍ଥ କଲୁ।
ହୁଁ ହୁଁ ଆଉ ଅବଢା ଖାଇଲ? ନା ବାହାରେ କୋଉଠି ଖାଇଲୁ?
ଆମେ ଯାଇଥିଲୁ ଆମର ଗୋଟେ ତେ ଗୋଷ୍ଠୀ ତରଫରୁ ସେଠି ଆସିଥିଲା ଦେଢଶହ ଲୋକଙ୍କ ପାଇଁ ଙ୍କି ଅବଢା କିଣାହେଇକି।
ଉୁଁ ହୁଁ ହୁଁ। ତମେ ସାନ ତମ ଭାଇ ବଡ ବୋଧେ?
ଆଜ୍ଞା।
ଉୁଁ ହୁଁ ଆଉ ବାପା ଘରେ ଅଛନ୍ତି?
ଆଜ୍ଞା।
ଆଉ। ଆଉ କଣ?
ଆପଣଙ୍କ ଘର କୋଉଠି ବାପା ଘର?
ଆମ ଘର କସରଦା ଆମ ବାପା ଘର କସରଦା ଶାଶୁ ଘର ଏଇଠି। ହୁଁ। ଆଉ ଏଇଠି ଉ ବାପଘର ପାଖାପାଖି ଶାଶୁଘର ଆଉ।
ଓକେ।
ଓ ହଁ ଆମେ ତ ତିନି ଭଉଣୀ ମୁଁ ମଝିଆ।
ଆପଣ କଣ ରୋଷେଇ କରିବାକୁ ଭଲ ଲାଗେ?
ସେମିତି ଭଲ କିଛି ନାହିଁ ଯାହା ହବାର ଥିବ କରିବି ଆଉ। ଓ। ଆମର ବି ସକାଳେ ସେ ପିଠା ହେଇଥିଲା। ସକାଳେ ଖାଇଥିଲେ ଜଳଖିଆ ପିଠା ଚଟଣି।
ଆପଣ ଭଲ ରୋଷେଇ କରନ୍ତି, ହ୍ୟାଲୋ
ହଁ ଆମେ ମୁ ସ୍ୱାମୀ ରୋଷେଇରେ ସାହାଯ୍ୟ କରନ୍ତି ସିଏ ବି କରନ୍ତି। ଆଉ ମୋ ଝିଅ ବି ଅସ ଜାଣିଥା ମହଲେଶ୍ଵରରେ ଏମିତି ଆଉ।
କରୁଥବେ ସ
ସାହାଯ୍ୟ ନ ତା ମନ ହେଲେ ଯଦି କୋଉଟା କରିବାର ଇଚ୍ଛା ଥିବ। ସେ ତାହେଲେ ସେ ତାର ନିଜେ କରିବ ସେମିତି ସାହାଯ୍ୟ କରେନି ମତେ କିଛି। ତମେ ତମେ ତମ ମମଙ୍କ ସାହାଯ୍ୟ କର।
ହଁ ମାମା କହିଲେ ଯେମିତି ନିଜ ଆଡୁ ତ କିଛି ନାହିଁ ଇଚ୍ଛା ହେଲେ ନିଜର ଖାଇବାକୁ ଇଚ୍ଛା ଥିଲେ କରୁ।
ହୁଁ ହୁଁ। ଆଉ ଆଉ ପିକନିକ ପିକନିକ କୁଆଡେ ଯାଇଥିଲ କଲେଜରେ?
କଲେଜ ରେ ହେଇଥିଲା ଆମର ଫା ଲିଙ୍ଗେଶ୍ଵର ହେରିକା ଯାଇଥିଲୁ ବାଲେଶ୍ଵର ରେ। ତାପରେ ସେକେଣ୍ଡ ଇୟରରେ କେଉଁଝର ଯାଇଥିଲୁ।
ହୁଁ ଭଲ ମଜାମସ୍ତି କରିଥିବ।
ହଁ।
ହଁ ଖାଇବା ପିଇବା ସେଠି ପିକନିକ ରେ ଭଲ କରିଥିଲେ କଲେଜ ତରଫରୁ?
ହଁ ଖାଇବା ପିଆ ଆମକୁ ସେଇଠି ତ ଯୋଉଠି ସ୍ପଟ ନେଇକି ଯାଆନ୍ତି ସେଇଠି ନାଚ ନାଚି ନାଚି ଥକି ଯାଉ।
ଓହୋ ତମେ ନାଚିଲ?
ସମସ୍ତେ ସବୁ ଛାନ
ହୁଁ। ଆଉ ତମର କଣ ଲଗେଇଛ ପନିପରିବା?
ପନିପରିବା କାକୁଡି ଲାଗିଛି କଖାରୁ ଲାଗିଛି।
ହୁଁ ଛଅ ବର୍ଷ ଲଗ
ହଁ ପାଗ ହିସାବରେ ଏଇ ଯୋଉ ଏଇ ଟାଇମ ରେ ବର୍ଷା ଦିନ ଆରମ୍ଭ ହେଲା ବେଳକୁ ଜହ୍ନି କାକୁଡି
ହଁ ହଁ ଆମର ସେଇ ଜହ୍ନି ଲାଗିଛି। ଆଉ ଚାଷ ଫସଲ ସବୁ କଣ କେମିତି ହଉଛି?
ତ ବିଲରେ ଏବେ ଯାଇଥିଲି ପରଦିନ ବିଲକୁ ଦେଖିବାକୁ ସେଠି ସବୁ ଆଖୁ ଲାଗିଛି ଆମର ନୁହଁ।
ହୁଁ ହଁ ହୁଁ ହଁ।
ତାପରେ ଆମ ବିଲରେ ଏବେ କିଛି ହେଇନି ଧାନ ରୁଆହବ।
ଓହୋ ଆଖୁ ସବୁ ହେଇ ଏବେ ତ ହେ ଆ
ହଁ ନାଇଁ ଏବେ ଆ ଛୋଟା ଅଛି ଗଛ।
ହୁଁ ଆଉ? ସନ୍ଧ୍ୟାବେଳେ ପ୍ରାର୍ଥନା କର?
ଆଜ୍ଞା।
ଉୁଁ ହୁଁ। ଆଉ ତମ। ଆଉ।
ଫାଙ୍କା ଥିଲା ବେଳେ ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ଫାଙ୍କା ଥିଲା ବେଳେ ଏଇ ଯାହା ସିଲେଇ ସିଲେଇ କରିବାର ଥିବ ତାକୁ କରେ। ଘର ସାଇଜ କରେ। ହୁଁ ଏଇଆ ଆଉ। ତମେ କଣ ଘର ସଜାସଜି କର?
ଫାଙ୍କା ଥିଲା ବେଳେ- ଘର ତ ମା ଅଛନ୍ତି ଖୋଜିବାକୁ ଯୋଉଠି କୋଉଠି ଏପଟ ସେପଟ ଜିନିଷ ହେଇଥିବ ରଖିଦେ ରଖିଦେ କ -
ତାପରେ ଆଜିିକାଲି ତ ସବୁ ଫୋନ ଧରିକି ବସିଛନ୍ତି ବସିଛୁ ଆଉ।
ହଁ ସେଇଟା ଜମା ଭଲ କଥା ନୁହଁ କିନ୍ତୁ କେହି ତ- ମାନୁ ନାହାନ୍ତି। ଫୋନ ଧରିକି ବସୁଛନ୍ତି କିଛି କାମ ନାହିଁ। ମୋ ଝିଅ ତ ସେଇଆ। ଚବିଶି ଘଣ୍ଟା ଖାଲି ଫୋନ। କିଛି ଆଉ ଏପଟର ଯୋଉ। କିଛି ଆଉ କିଛି କାମ ନାହିଁ ମନ ଥିବ ଯଦି କରିବ ନହେଲେ ନାଇଁ। ଫୋନ ଆଉ ସେ। ହଉ। ଆଉ ରାତିରେ କଣ ଖାଇବ। ବି ଦେହ- ଭଲ ଅଛି ହଁ। ତମ ଘର ସମସ୍ତଙ୍କ ଦେହ ଭଲ ଅଛି?
ଆଜ୍ଞା।
କଣ? ତମ ଘର ସମସ୍ତଙ୍କ ଦେହ ଭଲ ଅଛି?
ଆଜ୍ଞା ଭଲ ଅଛି।
ହେଇନି ନି ଏ ଦଶ ମିିନିଟ ହେଇନି କହ କହ କହ। ଆଉ। ଆଉ ତମ ଘର ପାଖାପାଖି କଣ ମାର୍କେଟ ଫାର୍କେଟ ଅଛି ଯିବା ପାଇଁ?
ହଁ ସେଇ ମାର୍କେଟ ତ ସେଇଠି ସବୁ ହାଟ ହୁଏ ସବୁ ହୁଏ ଆଉ।
କୋଉ କୋଉ ବାର ହାଟ ହୁଏ?
ଆମର ମଙ୍ଗଳବାର ଶନିିବାର।
ଉହୁଁ ହଉ ସପ୍ତାହକୁ ସେଇ ଦି ଦିନ ହାଟ ହଉଥିବ।
ଆଜ୍ଞା।
ହୁଁ। ଆଉ କୁଆଡେ ବୁଲାବୁଲି କରିବାକୁ ଭଲ ଲାଗେ?
ବୁଲାବୁଲି ଏମତି ପିକନିକ ଯାଇକି ଘର ଲୋକଙ୍କ ସହ ବାହାର ଲୋକଙ୍କ ସହ ଯେତେ ମନ୍ଦିର ସବୁ ବୁଲି ଦେଇଛି।
ଆଉ ନନ୍ଦନକାନନ କେବେ ଯାଇନି ସେଇ ଟିକେ ଇଛା ଯିବାକୁ।
ଓହୋ ନନ୍ଦନକାନନ ଜମା ଯାଇନ?
ନା।
ଉଁ ହୁଁ। ହଁ। ଆଉ କଣ କହୁନ। ଆଉ ଟିଭି ଫିଭି ଦେଖିବାକୁ ଭଲ ଲାଗେ ଖେଳ କଣ କର ଯୋଉ? ରଜ ମହୋତ୍ସବ କେମିତି ପାଳନ ହେଲା କଣ ହଉଚି କିଛି ପାର୍ଟିସିପେଟ କରିନଥିଲ ତାହେଲେ?
ପିଲା ସବୁ ଯାଇଥିଲେ ଏତେ କଣ ସବୁ ହଉଥିଲା ପାନ ଭଙ୍ଗା ଲା ନାଚ ଗୀତ କେତେ ପ୍ରତିଯୋଗିତା ସବୁ ହେଇଥିଲା।
ହଁ ଆମ ପଟେ ବି ହେଇଥିଲା ପୁଚି ଖେଳ ଉଁ ଶାଙ୍ଖ ଫୁଙ୍କା ହୁଳହୁଳି। ଆଉ ଉଁ ହୁଁ ଆଉ ଆସିଥିଲେ ସବୁ ସିରିଏଲ ଆକ୍ଟର ସବୁ ଆସିଥିଲେ
ଆଜ୍ଞା।
ତାପରେ ରଖ ହଉ ହଉ ରଖୁଚି ଆଉ।
ଆଜ୍ଞା।
ତତେ ଅଡ୍ରେସ କହିବାକୁ କହିଚି ମୁଁ?